ନମସ୍କାର।
ରେ ଆଜ୍ଞା କେମିତି ଅଛନ୍ତି?
ସାର୍ ମୁଁ ଭଲ ଅଛି ସାର୍ ଆପଣ କେମିତି ଅଛନ୍ତି,?
ଭଏସ ଆସୁନି ଠିକ ସେ
କ ଆପଣ କେମିତି ଅଛନ୍ତି ସାର୍?
ହଁ ମୁଁ ବହୁତ ଭଲରେ ଅଛି।ସେ ଜଗନ୍ନାଥଙ୍କ କୃପା ସବୁ।ଆପଣ କେମିତି ଅଛନ୍ତି?
ମୁଁ ବି ତ ବହୁତ ଭଲ ଅଛି। ଆ
ବହୁତ ବଢଆ ବହୁତ ବଢ଼ିଆ ଆଜ୍ଞା
କଣ କରୁଥିଲେ?
କିଛି ନାଇଁ ଗୋଟେ ଗୋଟେ ସମ୍ବାଦ ପଢୁଥିଲି ଅ ଗୋଟେ ଖେଳ ଉପରେ ଯୋଉ ଆମର ଏବେ ଚାଲିଛି ନା ମହିଳା ମାନଙ୍କର ବିଶ୍ଵକପ।
ହଁ ମୁଁବି ଏବେ ଜଷ୍ଟ ସ୍ୱା ସାରିବି ମୁଁ ଜଷ୍ଟ ସେଇଟା ମୁଁ ଏ ଦେଖୁଥିଲି। ନିଉଜ ପେପରରେ ଥିଲା ମୁଁ ଦେଖୁଥିଲି ଖେଳଉ ଖେଳଉ ପଢୁଥିଲି ମହିଳା ମାନଙ୍କ ଖେଳ ଚାଲିଛି ଭଲ।
କଣ ଭାଇ? ଯେମିତିକି ଆପଣ ଜାଣିଥିବେ ଏବେ ବିସ୍ୱକପ ମହିଳା ବିଶ୍ଵକପ ରେ ଭାରତ ହାରିଗଲା ଏବଂ ଏବେ ଅଷ୍ଟ୍ରେଲିଆ ଆଜି ଫାଇନାଲ କୁ ପଳେଇଲା।
ଆଜ୍ଞା ସାର୍ ଦ ଦେଖନ୍ତୁ ମହିଳା କପରେ ଦେଖନ୍ତୁ ଆମେ ସିନା କହିଦଉଚୁ ଇଏ ଥିବ କିନ୍ତୁ ଭଲ ଥିବ କାହାର ଲକ ସାଥ ଦବ ନ ଦବ ଆମେ କଣ କିଛି କହିପାରିବା?
ହଁ ସେଇଟା ବି ସତ କଥା। କଣ ପାଇଁନା କେତେବେଳେ ଖେଳ କଥା କେତେବେଳେ କଣ ହେଇପାରିବ ସେଟା ଠିକ ଠିକଣା ନାହିଁ।
କେ ଶୁଣନ୍ତୁ ଆଜ୍ଞା କେତେବେଳେ ଖେଳ କଥା କେତେବେଳେ ଯା ହାରିବା ମୁଁ ଏରେ ଜିତିଯିବ ଆଉ କୋଉଟ ଜିତିବା ଏରେ ହାରିଯିବ। କିଛି କହିବନି।
ହଁ। କଣ କିନା ଖେଳରେ ହାର ଯେି ଲାଗି ରହିଛି ସବୁବେଳେ, କେତେବେଳେ ଆମେ ଜିତିବା କେତେବେଳେ ଆମେ ହାରିବା। ସେଇଥିପାଇଁ ତ ଅ ଆଜି ବି ମାନେ ଭାରତ ଏତେ ଶ୍ରେଷ୍ଠରରେ ପହଞ୍ଚି ଯାଇଛି ଏ ହାର ଜିତକୁୁ ନେଇକି।
ହଁ ହାର ଜିତୁ ନେଇକି ତ ବହୁତ ମାନେ ଖେଳୁଛନ୍ତି ଭଲ ଆଗ ଆଗକୁ ବଢିକି ଭଲ ଖେଳନ୍ତୁ। ଆମ ପାଇଁ ଆମ ଭାରତ ପାଇଁ ହି ଭଲ କରନ୍ତୁ।
ହଁ। ଯେ ଆପଣ ଏବେ ବି ଜାଣିଥିବେ, ବର୍ତ୍ତମାନର ମାନେ ଦୁଇ ଦିନ ତଳର ସମ୍ବାଦ ଥିଲା। ଯାହାକି ଅ ମାନେ କଣ ଥିଲା ସେଇଟା ନା ପୁରୁଷ ପୁରୁଷ ମାନେ ଭାରତୀୟ ପୁରୁ ସବୁ ଖେଳାଳି ଆୟଲାଣ୍ଡଠୁ ହାରିଗଲେ। ସିରିଏସ୍‌ ମ୍ୟାଚ ରେ ହାରିଗଲେ।
ହଁ ସେଟା ଦେଖ ଭାଇ ଆମେ ସିନା କହି ଦୋଉଛୁ। କୋ ସବୁବେଳେ କଣ ଜିତିି ହବ ପାଞ୍ଚ ଆଙ୍ଗୁଠି କଣ ଆମର ବି ସମାନ। ଆମେ ଯେମିତି ଏବେ ଦେଖୁଥିବା ନିଜ୍ୟୁ ଫିଜ୍ୟୁ ରେ ପେପରରେ ଆମେ ଯୋଉ ସମ୍ବାଦ ସମ୍ବାଦ ପଢ ଆମ ଓଡିଶାରେ ବି କେତେ କେତେ ଖେଳ ହୋଉନି ଭଲ ଭଲ ତମେ କଣ ବି ତମ ଗାଁ ରେ ବି ନର୍ମାଲ ମାନେ ଖେଳ ହୋଉଛି । ଆ ଖେଳୁଛନ୍ତି କୋଉ ଖେଳ ଆପଣ?
କଣ କହିଲେ?
ମୁଁ କହିଲି ତ ତମ ଆପଣଙ୍କର କୋଉ ଖେଳ ଭଲ?
ଟିକେ କ୍ରିକେଟକୁ ବହୁ ଭଲ ପାଏ ଯେତେବେଳେ ବି ଗାଁକୁ ଯଏ ମୁଁ ଏବେ ତ ଛାତ୍ରାବାସରେ ରହୁଛି ମୁଁଯେ ଯେତେବେଳେ ବି ଛୁଟି ଟିକେ ମିଳେ ମତେ ଗାଁକୁ ଯାଏ ମୁଁ ସେ କ୍ରେଟ ଖେଳ ପାଇଁଁ ଆଁ ଧାଇଁ ଯାଏ କିନ୍ତୁ ଗାଁରେ ଗଲାବେଳକୁ ଗାଁ ର ମାହୋଲ କିଛି ଅଲଗା ହୋଇଯାଇଥାଏ। ଯେମିତି କି ଏବେ ପିଲାମାନେ ସବୁ ଏଇ ମୋବାଇଲ୍ ରେ ଲାଗି ପଡିଛନ୍ତି। ଆଉ ଖେଳକୁ ମାନେ ଶାରୀରିକ କ୍ରୀଡ଼ା ପରିଶ୍ରମ କୁ ଭୁଲି ଗଲେଣି ସମ ମୋବାଇଲ୍ ରେ ଲାଗି ରହିଛନ୍ତି?
ଶୁଣ ଭାଇ ତମେ ଯୋଉଟା କହିଲ ଠିକ କଥା ଯେ ଭାଇ ଶୁଣୁ ସାନ୍‌ ଯୋଉଟା କହିଲେ ଠିକ୍ କଥା ଆପଣ ଯୋଉଟା କହିଲେ ଠିକ୍ କଥା ।ଆଗରୁ କଣ ଥିଲା ଆଗରୁ ଆମର ଏତେ ଫୋନ ଫୋନ ନ ଆମର ଆମେ ସବୁ ଲୋକ ଦେଖିବ ଟାଇମ୍ ଅନୁସାରେ ପୁରା ଜଗିଥିବେ ମାନେ ସ ସମୟକୁ ମାନେ କ୍ରିକେଟ ଖେଳିବା ପାଇଁ ମାନେ ଯେ ହୋଉ ସବୁ ମାନେ ଆମେ ଏ ଭଲ ଭଲ ଇ ହୋଉ ସବୁ ଲୋକ ହେଲେ କାଉଁ ଛୋଟରୁ କଣ ବଡ ଲୋକ ଯାଇକି ଖେଳୁଥିଲେ ବଡ଼ ମାନେ ବୁଢା ବୟସରେ ବି ଦେଖିବ ଲୋକମାନୋନେ ଖେଳୁଥିଲେ କି ନାଇଁ ସେତେଳେ ସେଥିରେ କଣ ଥିଲା ଗାଁ ଗହଳିରେ ଯୋଉଠି ଦେଖିବା ସବୁବେଳେ ଖେଳୁଛନ୍ତି ଏବେ କଣ କରୁଛନ୍ତି ଏବେ ଆମ ଫୋନ୍ ବାହାରିଲା ଫୋନ୍ ଯୋଗୁଁ ସମସ୍ତେ ଫୋନ୍ ବସି ଚଳେଇଲେ, ଦେଖ ସେ ସବୁ ଖେଲେ କଣ ଆମର ଭୋହୁତ ପେଁ ମାନେ ଭଲ ସେ ସବୁ ଖେଳିବା ଧିଅ ପାଇଁ ଭଲ ମାନେ କି କଣ ତମକୁ କହୁଛି ଦେ ମାନେ କେତେ ଫ୍ରି ରହିବ ଦେଖିବ କିଛି ନ କରିଥ ନ କରିଥ ଯାଇ ଅଧଣ୍ଟା ଘଣ୍ଟେ ଖେଳିଲେ ଏ ଯିଏ ଆସିିବ ତୁମ କ ଦହଟା ଫ୍ରି ନେ କହିଲେ ସାର୍?
ନିଶ୍ଚିତ ନିଶ୍ଚିତ ଭାଇ ସତ କଥା ଟିକେ କହିଲେ କଣ ପାଇଁନା ଯଦି ଆମେ ଅଧ ସେଇ ଅଧଘଣ୍ଟା କି ସେଇ ଘଣ୍ଟାଟେ ଯଦି ସେ ଦୂରସଞ୍ଚାର ଯନ୍ତ୍ର ଠାରୁୁ ଦୂରେଇକି ରହିବା। କିମ୍ବା ଶାରୀରିକ ପରିଶ୍ରମରେ ମନ ଦେବା ତାହେଲେ ଆମର ଦେହ ବହୁତ ଫୁର୍ତି ଲାଗିବ କଣ ପାଇଁ ନା ଆଜିକାଲି ଯେମିତି ଶିକ୍ଷା ମାନେ ରୋଗ ମାଡ଼ି ବସୁଛି ତ ଆମକୁ ଯେମିତିରେ ଶାରୀରିକ କର୍ମ କିଛି କରିବାକୁ ପଡିବ। ନହେଲେ ଆମେ ଯୋଉ ଅଳସୁଆକି ବସି ଯାଉଛେ କେବଳ ମୋବାଇଲ ସେ ଦୂରସଞ୍ଚାର ଯନ୍ତ୍ର ଉପରେ ପୁରା ନିର୍ଭର ହୋଇକି ସେଇଟା ସ ବିଲକୁଲ୍ ଭଲ ନୁହେଁ।
ସେଟା ବୋହୁତ ଆଗରୁ କେତେ ଖେଳ ଥିଲା ଆପଣ ଦେଖୁନାହାନ୍ତି କ୍ରିକେଟ ଅଛି ଫୁଟବଲ ଅଛି। କେତେ ଖେଳ ଅଛି ଦେଖୁନାହାନ୍ତି, ଲୋକ ସମସ୍ତେ ଖେଳୁହାନ୍ତି ଆମେ ଯଦି ଆମେ ଇଣ୍ଟରନେଟ ରେ ଆମେ ମୋବାଇଲ ଫୋବାଇଲ ଆମେ ଚଳେଇବା ନର୍ମାଲି ଆମେ ଖେଳ ନ ଖେଳିବା ଆମ ଦେହ କେମିତି ସୁସ୍ଥ ରହିବ, ଦେଖ ଆଉ ଖେଳିଲେ କଣ ଆମର ଝାଳ ବାହାରିବ ଦେହରେ। ମାନେ ଝାଳ ବାହାରୁଆ ଯୋଉ କଣ ଆମର ଟିକେ ମାନେ ଇଏ କମ ମାନେ ହେଲଥ ବି ତାର ଥିବା ମାନେ ଓଜନ ଯଏ ଥିବ ତାର ଟିକେ ଓଜନ କମିବ। ମାନେ ମା ପୁରା ଦେହ ଭାତ ମାନେ ତମକୁ ଦେଖିବ ଗୋଟେ ଜାଗାରେ ନା ବସି ବସି ବୋରିଙ୍ଗ ଲାଗୁଥିବ କହ ହେ ଚାଲ ଖେଳିବା ଖେଳିବାରେ କେତେ ସମୟ ମାନେ ବିତିଯିବ ଆଜ୍ଞା ଆପଣ ଜାଣି ପାରିବେ ନା ଖେଳ କଣ ହୋଉଚି ଆମ ଖେ ଆମ କ୍ରିକେଟ ନ ହୋଉ ଆମେ ଫୁଟବଲ ତ ଖେଳି ପାରିବା ନା ଫୁଟବଲ ଏମିତି ଖେଳ ଦେଖ ଭାଇ କ୍ରିକେଟ୍ ତମେ ବସି ପାରିବ ଟିକେ ମାନେ ଗୋଟେ ମ୍ୟାଚ ସରିଲେ ବସିପାରିବ ତାଙ୍କ ଏଇ ପାଇଁ ୱେଟ୍ ଟା ହେଇଥିବ ଆମ କଣ ଫୁଟବଲ ରେ କଣ ଆମେ ଯେତେ ଜଣ ବି ଠିଆ ହବୁ ନା ମାନେ ସବୁବେଳେ ଠିଆଇକି ରହ ବସି ତ ପଡେ କି ସେରେ ସେରେ ଏକାଥରେ ଘଣ୍ଟେ ଉପରେ ବସି ପଡେ
ନିଶ୍ଚିତ ନିଶ୍ଚିତ ଭାଇ କଣ ଖେଳକୁଦ ଟିକେ ଗଲେ ଆମ ବ ଦେହ ଦେହରୁ ସେ ଝାଳରୋ ଯୋଉ ନିର୍ଗତ ହବ ସେ ଝାଳ ହିଁ ଆମକୁ ଆମର ଝାଳ ମାନେ ବୋହୁତ କିଛି ମାନେ ଆମକୁ ଉପଯୋଗ
ଆ ହେଲଥରେ ମାନେ ମାନେ ୱେଟ ଆମର କମିବ। ମାନେ ମାଇଣ୍ଡ ମାନେ ସବୁବେଳେ ଇଏ ମାନେ ଭଲ ରହିବ ତମ ଦେହ ଭଲ ରହିବ। ନା କିଛି ଗୋଟେ ରୋଗରୁ ବଞ୍ଚି ପାରିବ, ଏବେ ଲୋକ ଦେଖିନାହାନ୍ତି ଘରେ ବସି ଖାଇ। କି ଖେଳ ଖେଳନାହାନ୍ତି। ମୋଟା ହଉଛନ୍ତି ସେ ମେଡିସିନ ଖାମକି ହେଲ୍ କମଉଛନ୍ତି ଯଦି ବି ଆମ ଖେଳି ମାନେ ଖେଳିଲେ ଖେଳିଲେ ଝାଳ ଝାଳ ସି ବାହାରିଲେ ସିନା ତାଙ୍କର ହେଲର୍ଥ କମିବ ଯଦି ତମେ କହିବ ନା ଆମେ ଝାଳ ବାହାର କରିବ ନା ଆମେ ସେମିତି ହେ କମେଇବୁ ସେଟା କେମିତି ହବ ସମ୍ଭବ କି ସେଟା।
ସେଇଟା ଭାଇ ସତ କଥା ଆପଣ କହିଲେ କଣ ପାଇଁ ନା ଏବେ ଯେମିତି ଆପଣ ଦେଖିେ ସମସ୍ତର ଓଜନ ବଢି ଯାଉଛି। ଓଜନ ବଢିବା ଦ୍ଵାରା ସେମାନେ ବୋହୁତ ପ୍ରକାର ମଧ୍ୟ ଔଷଧ ବ୍ୟବହାର କରୁଛନ୍ତି କିମ୍ବା ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି କିନ୍ତୁ ତା ଅପେକ୍ଷା ଯଦି ଆମେ ଆପଣ ଯେମିତି କହିଲେ ମାନେ ଖେଳ ଖେଳ ପଡିଆ ଯାଇକି ଖେଳିବା କିମ୍ବା କିଛି ଦୌଡା ଦୌଡି କରିବା କିନ୍ତୁ କିଛି ଶାରୀରିକ କର୍ମ କରିବା ତାହେଲେ ନିଶ୍ଚୟ ଆମର ଓଜନରେ ମାନେ ମାନେ କମିବ। ଯେମିତି ହେଲେ ବି କମିଯିବ ଆଉ
ତମର କେତେ ଆମର କେତେ ଖେଳ ଅଛି ଦେଖନ୍ତୁ ଆମର ଫୁଟବଲ ହଉ କ୍ରିକେଟ ହଉ ତ ଆମକୁ ଭଲ ଲାଗୁନି କି ତମେ କହୁଚ ମୁଁ କ୍ରିକେଟ ଖେଳିବି ନା କ୍ରିକେଟ ନହ ଅଲଗା ଖେଳ ଅଛି ନାଇ ତମ ବ୍ୟାଡମିଣ୍ଟନ ଖେଳ ଅଛି ସେଟା କଣ ଖେଳିପାରିବ ନା?
ହଁ ବୋହୁତ ଆଜ୍ଞା ବୋହୁତ ପ୍ରକାର ଖେଳ ଅଛି। ଯାହାକୁ ଯୋଉ ଖେଳ ଭଲ ଲାଗିଲା ସେ ସେଇ ଖେଳ ହିଁ ଖେଳିବ କିନ୍ତୁ ମତେ ଗୋଟେ କଥା ଖରାପ ଲାଗିଲା ମୁଁ ଯେତେବେଳେ ଗାଁ କୁ ଯାଏ ସେତବେଳେ ସବୁ ପିଲାମାନେ ସେଦୂରସଞ୍ଚାର କ୍ଷେତ୍ର ରେ ପୁରା ଲାଗି ପଡିଛନ୍ତି, ପୁରା ମନୋନିବେଶ କରିଦେଇଛନ୍ତି ତ ସେମାନଙ୍କୁ ଏବେ ନା ଆଉ ସେଇ ଦୂରସଞ୍ଚାର ଯନ୍ତ୍ର ଟା ଦୂରେଇ ରଖି ହବ ନାଇଁ କଣ ପାଇଁ ନା ସେମାନେ ତା ପ୍ରତି ବୋହୁତ ଆକର୍ଷିତ ହୋଇଯାଇଛନ୍ତି ଆକର୍ଷିତ ହେବା ଫଳରେ ତାଙ୍କର ମାନେ ଅ ମ ତାଙ୍କ ନିଜ ନିୟନ୍ତ୍ରଣରେ ରହୁନି। ସେ ସେ ଦୂରସଞ୍ଚାର ଯନ୍ତ୍ରରେ ତାଙ୍କୁ ହିଁ ତାଙ୍କ ନିୟନ୍ତ୍ରଣରେ ରଖିଚି। ତ ସେଥିପାଇଁ ଆଉ ମାନେ ଆମେ ବି କିଛି କରିପାରୁନି।
ଦେଖନ୍ତୁ ଭାଇ ମୁଁ ଗୋଟେ କଥା କହିବି ମୁଁ ଯେତେବେଳେ ଗାଁକୁ ଯାଏ ମତେ ମତେ ମାନେ ଖେଳିବା ମେତେ ଏତେ ଇନ୍ତ୍ରେଷ୍ଟ ମୁଁ ବେଳେ ବଳେ ମୁଁ ଖାଏ ନା ମୁ ଘରେ ରୁହେ ନା କଣେ କଣ ଦେଖ ଆମର ସେପଟେ ପଡିଆ ନାହିଁ ମାନେ ଅଛି ଛୋଟ ଏଇ ମାନେ ଦେଖ ଛୋ ଟ ମାନେ ଗାଁ ଟାଇପ ର ମାନେ ଆମେ ଦୂର ଦୂର ଯାଉ ମାନେ ଚାଲି ଚାଲିକି ଆମେ ଖେଳିବୁ ଦେଖ ଆମେ ଦିନ ସାରା ଘରେ ରହିଲେ ଆମକୁ ଟାଇଡ ନାଗୁଚି ମାନେ କେତେ ଇଏ ହଉଛି ଯୋଉ ଖେଳ ଆମେ ଦେଖ କ୍ରେ ମାନେ କ୍ରେଟ ଖେଳିବୁ କ୍ରେଟ ଖେଳିବୁ ମାନେ ଦେହ ତ ହବ ଆମେ ପୁରା ସବୁ କେତେ ଜଣ ଆମେ ଖେଳିବୁ ନା ସକାଳ ରୁ ଖେଳିବୁ ସକା ଖେଳ ଖେଳ ପୁଣି ଖାଇବା ଟାଇମ୍ ରେ ଖାଇତେ ଯିବୁ ପୁଣି ଖାଇକି ଆସିକି ରେଷ୍ଟ ନେଇିକି ଖେଳିବୁ ଦେଖ ଖେଳିଆ ଦେଖ ସମସ୍ତେ ତମକୁ ବସି ଦେଇଦେବେ ତମେ ଖେଳ ନା ଖେଳ ଭଲ ନାହିଁ ଖେଳ ଦେଖ ସବୁଦରେ ଏବେ ଖେଳ ହିଁ କାଏର ହଉଚି ଆଗରୁ କଣ ଥିଲେ ଆଗରୁ ଲୋକମାନେ ସବୁ କଣ କରୁଥିଲେ ଆଗରୁ ସମସ୍ତେ ଖେଳୁଥିଲେ କେତେ କେତେ ଲୋକ ର ନାଁ ହେଇଚି ତମେ ନର୍ମାଲି ଖେଳିବ ଯୋଉଠି ଯିବ କହିବ ହେ ସେ ଖେଳୁଚି ଭଲ । ଆମେ ତାକୁ ଇଏ କରିବା ସିଏ କରିବା ଆପଣ ଆଜ୍ଞା ଆପଣ ପରିସ୍ଥିତି ଏବେ ଦେଖୁନାହାନ୍ତି ଏ ପରିସ୍ଥିତି କଣ ହେଲାଣି ଏବେ ସବୁ ଲୋକ ପଡିଆ ଫଡିଆ ଯାହାର ନିଜର ପଡିଆ ଫଡିଆ ଥିଲା ସେ ପଡିଆ ଫଡିଆରେ ସମସ୍ତେ ଇଏ କରିଦେଇଛନ୍ତି ମାନେ ଘର ଫର। ଖେଳିବା ଯୋଗୁ ମାନେ କମ ହଉଚି । ହଁ ସେଇଟା ନ୍ ଖେଳିବା ପାଇଁ ଯଦି ଅସୁବିଧା ହଉଚି ତମେ ବଡମିଣ୍ଟନ ଖେଳୁନ ତମ ବ୍ୟାଡମିଣ୍ଟନ କଣ କେହି ମନା କରୁଛଚି ବ୍ୟାଡମିଣ୍ଟନ ନ ଖେଳ ଅଲଗା କିଛି ନହେଲେ ନାହିଁ ଏକ୍ସରସାଇଜ କରିବା । ଆମ ଏକ୍ସରସାଇଜ ଯୋଗୁ ଆମର କେତେ ଦେ -ଦେହର ମାନେ ସୁସ୍ଥ ରହିବ ଆମର । ଏକ୍ସରସାଇଜ କଣ ବିଭିନ୍ନ ପ୍ରକାର ଅଛି, ତମେ ଦେଖୁଥିବ ଆମେ ଏକ୍ସରସାଇଜ ମାନେ ଲୋ କ ବୁଢା ବୁଢା ଲୋକ ଆମେ ସିନା ବୁଢା ବୁଢା ଲୋକ ହଉ ଆଜ୍ଞା ଆପଣ ହୁଅନ୍ତୁ। ଆଉ ମୁଁ ହୁଏ ମାନେ ବୁଢା ବୁଢା ଲୋକ ଦେଖୁନାହାନ୍ତି କେତେ ଏକ୍ସରସାଇଜ କରୁଥିବେ ସେ ସକାଳୁ ରୁ ପୁରା ତାଙ୍କ ଟାଇମିଂ ଥାଏ ଆମେ ପାଞ୍ଚଟାରେ ଉଠିବୁ ଆମେ ଗାଧେଇବୁ ଆମ ଆଗେ ହଉଚି ଆମ ନିତ୍ୟ କର୍ମ। ନିତ୍ୟ କର୍ମ ସଲେ ସିନା ସେଟା ହବ ।
ନିଶ୍ଚୟ ନିଶ୍ଚୟ ଭାଇ ଏବେ ମୁଁ ସେଇଟା କହିଲି ପରା ମାନେ ଖେଳ ଗାଁକୁ ଗଲେ ଖେଳର ମାହୋଲ ନାହିଁ ସେ ଖେଳ ଆମେ ଆମେ ବୋଧେ ସେଇ ଶେଷ ପିଢି ଯିଏକି ଆମେ ସେଇ ମୋବାଇଲ ଠାରୁ ବହୁତ ଦୂରରେ ଥିଲେ। ସେ ଦୂରସଞ୍ଚାର ଯନ୍ତ୍ର ମାନେ ଯଦି ଆମେ ଖେଳରେ ଲାଗି ପଡୁଥିଲେ ମାତି ଯାଉଥିଲେ ତାହେଲେ ଦୂରସଞ୍ଚାର ଯ କୋଉଠାରେ ମୁପ୍ର ହଉଥିଲା ଠିକ ଠିକଣା ନାହିଁ। କଣ ପାଇଁ ନା ଆମେ ଭୁଲି ଯାଉଥିଲେ ସେତିକି ସମୟ ସମସ୍ତେ ଖେଳରେ ପୁରା ମାନେ କମ ମାନେ ସମ୍ପୂର୍ଣ୍ଣ ଭାବରେ ମନୋନିବେଶ କରୁଥିଲେ। ତ ସେଥିପାଇଁ ବୋଧେ ଆମେ ଭାବୁଚେ, ଆମେ ଶେଷ ପିଢି କଣ ପାଇଁ ନା ଆମ ପର ପିଢି କିମ୍ବା ଆମର ପିଲା ଛୁଆ ମାନେ ଏଇ ଖେଳ କହିଲେ ମାନେ କିଛି ବୁଝି ପାରିବେନି ଖେଳ ପଡିଆ କଣ କହିଲ ଜାଣିବେ ନାହିଁ କଣ ପାଇଁ ନା ସେମାନେ ସେତିକି ଦେଖିବାକୁ ପାଇବେନି ଆଉ। ଗକୁ ତ ଏବେ ଯେମିତି ଆପଣ କହିଲେ ସମସ୍ତେ ଘର ବନେଇ ଦଉଛନ୍ତି, କିଏ କାରଖାନା ବନେଇ ଦଉଚି କିଏ କଣ କରିଦଉଚି ତ ସେମିତି ଆଉ ଆଗକୁ ମାନେ ପିଲାମାନଙ୍କର ଖେଳ ପଡିଆ ଦେଖିବାକୁ ପାଇବେନି କି ସ ଶାରୀରିକ କର୍ମ ମଧ୍ୟ କରିବା ପାଇଁ ଗୋଟେ ଖୋଲା ହ ମାନେ ପବନ ମଧ୍ୟ ମିଳିପାରିବନି ଆଉ
ଆପଣ ସିନା କହିଲେ ନିତ୍ୟକର୍ମ, ଦେଖନ୍ତୁ। ମୁଁ କହୁଚି ଆପଣ ଦେଖ ଆଗ କାଳିଆ ଲୋକ କଣ ଆମେ ମାନେ ଆପଣ ହୁଅନ୍ତୁ ମୁଁ ହୁଏ ଅଲଗା ବି କିଏ ହୁଅନ୍ତୁ ଆଗେ ହଉଚି ଆମେ କଣ ଦେଖ ଯେତିକି ବଡ଼ ବଡ ଲୋକ ହୁଅନ୍ତୁ ଦେଖିବ ତାଙ୍କର ଟାଇମିଂଥାଏ । ଆମେ ଏତବେ ମ ରେ ଉଠିବୁ ଇଏ କରିକି ମା ନିତ୍ୟ କର୍ମ ସାରିବୁ ତାପରେ ଏକ୍ସସା